ହାଲୋ ହଁ ହଁ ଆଉ ଶୁଭ ସକାଳ ହଁ ହଁ। କଣ କରୁଛନ୍ତି?
ହଁ ଏଇଠି ଏଇ ସରିଲା ସକାଳ ଜଳଖିଆ ପତ୍ର ସରିଲା ରୋଷେଇ ବାସ ହବ ଆଉ।
କଣ କରିଛନ୍ତି ଜଳଖିଆ?
ଜଳଖିଆ ଆଜି ଦହିବରା ଆଳୁ ଦମ୍।
ଆଚ୍ଛା ଆଚ୍ଛା। ଆଜି ମେନୁ ରେ ଥିଲା। ଦହି ବରା ଆଳୁ ଦମ୍ ନା ହଁ ଆଜି ମେନୁରେ ବୁଧବାର ଥିଲା ବୁଧବାର ଆମର ମେନୁ ରେ ଦହିବରା ଆଳୁ ଦମ୍ ହେଲେ ଆଜି ସେଇଟା ହେଇଛି ଆଜି ହେଇଥିଲା ଇଟିଲି। ହଁ ଆଉ ଇଟଲି ଟା କରିନଥିଲି ଦହିବରା ଆଳୁ ଦମ୍ ଆଜି କରିଥିଲି ଆଉ କାଲି ବି ଇଟଲି ହେଇନଥିଲା ଆଉ। ହଁ ସେ ଏପଟ ସେପଟ ବି କଲେ ଚଳିବ। ନ ହେଲେ ଅଲଗା ଅଲଗା ହେଲେ ହେଲା ଆଉ ସେ ଏବେ ନୂଆ ଆରମ୍ଭ ହଉଛି ତ ସେଇଥିପାଇଁ ଟିକେ ଏଇନେ ହଁ। ଆଉ ଦେହ ପା ସବୁ ଭଲ? ହଁ ଭଲ ଅଛି ଆଉ ଆପଣ ଖାଇସାରିଲେଣି ହଁ ହଁ ମୁଁ ବି ଖାଇସା ସାରିଲେଣି।
କଣ ଖାଇଲେ ଜଳଖିଆ?
ଉପମା ଆଉ ମଟର ଆଳୁ ତରକାରୀ ହେ ହେଇଥିଲା ଆଉ।
ଓ ହୋ।
ଆଉ ଦିପହର ପାଇଁ କଣ? ଦି ପହର ପାଇଁ ଆଜି ସେଇ କଣ ଭାବୁଛି ଡାଲମା କରିବି ଏପର୍ଯ୍ୟନ୍ତ କରିନି କିଛି ଭାତ କରିବି ଡାଲମା ପୋଟଳ ଆଳୁ ଘରିକା ଏମିତି ଭଜା କରିଦେବି ଶାଗ ଅଛି ଶାଗ ଭଜା ହବ ଏମତି ଆଉ।
ଆଉ ଆ ଆପଣଙ୍କର?
ଆମର ହେଇସାରିଲାଣି ଭାତ ଡାଲି ଛୁଇଁ ଆଳୁ ବେସର ଆଉ କଲରା ଭଜା ହେଇସାରିଲାଣି ଆଉ ତାପରେ ଖାଇଲା ବେଳେ ସାଲାଡ଼୍ ଆମ୍ବ ଏସବୁ ହବ ଆଉ।
ହଁ ହଁ ହଁ। ଜଲଦି ଖାଇଦିଅନ୍ତି ଖାଇବା ଟା ଖରାବେଳେ। ଓ ହୋ। ହଁ।
କଣ ଆପଣଙ୍କର ଯେଉଁ କ୍ୟାଣ୍ଟିନ୍ ଷ୍ଟାର୍ଟ ହେଲେ ଆପଣ ତ ତିନି ଟାଇମ୍ କରୁଥିବେ ନା?
ହଁ ତିନି ଟାଇମ୍।
ତିନି ଟାଇମ ରେ ସେମିତି ଅଲଗା ଅଲଗା ସବୁ ଥାଏ ଆପଣ ପୁରା ଲିଷ୍ଟ କରିକି ରଖ ରଖିଛନ୍ତି ବୋଧେ ନା?
ହାଁ।
କଣ କଣ ସବୁ କରନ୍ତି?
ଆମର ରହୁଛି ଉ ଇଏ ସକାଳ ଜଳଖିଆରେ ରହୁଛି, ସୋମବାର ରହୁଛି ଆମର ଚୂଡା ଉପମା ରହୁଛି, ତା ସାଙ୍ଗରେ ଦହି ରାଇତା ରହିଲା, ହେଟୁ ଖରା ବେଳକୁ ରହିଲା ଭାତ, ଡାଲି, ପୋଟଳ ଆଳୁ ତରକାରୀ ଭ ଯା
ଆ ସାଲାଡ ସେମତି ରହିଲା, ପୁଣି ରାତିକି ରହିଲା ରୁଟି ଆଉ ରୁଟି ସାଙ୍ଗରେ ଗୋଟେ ଛୋଲେ ରହିଲା, ମଙ୍ଗଳବାର କ ସକାଳେ ରହିବ ଇଡଲି ତରକାରୀ ରହିବ ସେଠୁ ଖରା ବେଳକୁ ରହିଲା ଭା
ଡାଲି
ଡାଲି ତା ସାଙ୍ଗରେ ଗୋଟେ ମିକ୍ସ ଭେଜ ତରକାରୀ ରହିଲା ଆଉ ଗୋଟେ ଭଜା ରହିବ ପାମ୍ପଡ ନହେଲେ ସାଲାଡ ଗୋଟେ ରହିବ, ତାପରେ ରାତିକି ସେମତି ରହିବ ରୁଟି ରହିଲା ରୁଟି ସାଙ୍ଗରେ ଡାଲ ଫ୍ରାଏ
ଏ-ଏ ଡାଲ ଫ୍ରାଏ ଫ୍ରାଏ ନହେଲେ ଡାଲ ଫ୍ରାଏ ଆଉ ଗୋଟେ ସନ୍ତୁଳା ଟାଇପ ର ରହିଲା ଯ ଯାହା ଖାଇବେ ଆଉ ବୁଧବାରକୁ ବୁଧବାର ଦହିବରା ଆଳୁ ସକାଳେ ରହିଲା ଖରା ବେଳକୁ ରହିବ ଭାତ ଚିକେନ ରହିଲା। ତା ସାଙ୍ଗେ ଭାତ ଡ଼ା
ଡାଲି ଚିକେନ ତା ସାଙ୍ଗରେ ପାମ୍ପଡ ନହେଲେ ସାଲାଡ୍ ଯାହା ବି ଗୋଟେ ରହିବ ଆଉ, ଯିଏ ଚିକେନ ନ ଖାଇବେ ସେମାନଙ୍କ ପାଇଁ ରହିବ ପନିର ତରକାରୀ ରହିବ ଆଉ, ତାପରେ ରାତିରେ ରହିବ ରୁଟି ତା ଦେହରେ
ରହିଲା ଆ ଯଏ ଗୋଟେ ଅଣ୍ଡା ତରକା ରହିବ। ସାଧା ତରକାର ରହିବ। ଯିଏ ସାଧା ଖାଇବେ ଯିଏ ଅଣ୍ଡା ଖାଇବେ। ଆଉ ଗୁରୁବାର ରହିବ ଭାତ, ଡାଲମା, ଆଳୁଭର୍ତ୍ତା, ବଡିଚୁରା, ଶାଗଭଜା, ପୁରା ସାଧା ଉପରେ ରହିବ। ମାନେ ଖରାବେଳ ଟା ସକାଳରୁ ଛି ଆଳୁଚପ ତା ସାଙ୍ଗରେ ଗୋଟେ ଚଟନୀ ରହୁଛି। ଆଉ ଖରା ବେଳକୁ ଏମତି ରହୁଛି ଭାତ, ଡାଲମା, ସାଲାଡ, ଆଳୁଭର୍ତା, ଶାଗଭଜା, ବଡିଚୋରା ଏମିତି ରହୁଛି ଗୁରୁବାରେ।
ହଁ।
ଏତିକି ସେମିତି ରହିଲା ରୁଟି, ବୁଟଆଳୁ ତରକାରୀ ରହିବ। ଏଠୁ ଶୁକ୍ରବାର ରହିବ ଆମର ସଖଳେ ରହୁଛି ପାସ୍ତା ରହୁଛି। ଖରା ବେଳକୁ ରହୁଛି ଭାତ ଭା, ଅଣ୍ଡା ତରକାରୀ ର ଡାଲି, ଅଣ୍ଡା ତରକାରୀ ରହୁଛି। ତା ସାଙ୍ଗରେ ଗୋଟେ ଭଜା ରହୁଛି ସାଲାଡ ରହୁଛି ପାମ୍ପଡ଼ ରହୁଛି। ଆଉ ରାତିରେ ବି ସେମିତି ରହୁଛି ଏ ତଡକା ରହୁଛି ଅଣ୍ଡା ତଡକା, ସାଧା ତଡକା ରହୁଛି। ରୁଟି।
ରୁଟି ସାଙ୍ଗରେ ଶନିବାର ରହୁଛି। ଆମର ଏଟା ଭାତ, ଡାଲି ଆଉ ଗୋଟେ ମିକ୍ସ ଭେଜ ତରକାରୀ ରହୁଛି ଖରା ବେଳକୁ ଆଜ୍ଞା ଆଜ୍ଞା ସକାଳେ ରହୁଚି
ଗୁପଚୁପ୍ ସକାଳେ ରହୁଛି ଗୁପଚୁପ୍। ଆଉ ଖରା ବେଳକୁ ଭାତ, ଡାଲି, ମିକ୍ସଭେଜ ତରକାରୀ ଗୋଟେ ରହୁଛି। ତାପରେ କି ନହେଲେ ବେସନ ତରକାରୀ ରହୁଛି। ନହେଲେ ଗୋଟେ ଗୋଟେ ଥର ମିଲ୍ ମେକର ସେଟା ସୋୟାବିନ ବଡିଆ ଆଳୁକଷା ରହୁଛି। ଆଉ ରାତି କିି ସେମିତି ରୁଟି ସାଙ୍ଗରେ ଯାହା ଗୋଟେ ରହୁଛି, ଛୋଲେ କି ସୋୟାବିିନ କଷା ଏମିତି ରହୁଛି ଯଦି ସକାଳ ବେଳା ନ ହେଇଥିବ ଯୋଉଟା ସେଇଟା ସୋୟାବିିନ କଷା ରାତିରେ ରହୁଛି ଆଉବ। ବରେ
ରବାରେ ସେମିତି ରହୁଛି। ସକାଳେ ସେଦିନ ରବାରେ ଚାଟ ରହୁଛି। ସକାଳେ ଜଳଖିଆରେ ଆଉ ଖରା ବେଳକୁ ରହୁଛି, ସେମିତି ଭାତ, ଡାଲି, ମାଛ ତରକାରୀ। ଆଉ ଯିଏ ସାଧା ଖାଇବେ ପନିର ତରକାରୀ ଏମତି।
ଜ
ସାଲାଡ ପାମ୍ପଡ଼ ଏମିତି ରହୁଛି। ଖରା ବଳକୁ ରାତିରେ ଗୋଟେ, ଘାଣ୍ଟ ହଉଛି ମାଛ ମୁଣ୍ଡ ପଡି ଘାଣ୍ଟ ହଉଛି। ଆଉ ରୁଟି ସାଙ୍ଗେ ଘାଣ୍ଟ ଆଉ ଯିଏ ସାଧା ଖାଇଲେ, ପନିର ରହୁଛି ଏମିତି ହଉଛି ଆଉ।
ହୁଁ।
ଆଚ୍ଛା। ହଁ ହଁ ହ୍ୟାଲୋ ଶୁଣ। ହଞ୍ଚ। ନା ନା ମୁଁ କଉଠି କି ଏ। ମତେ ସବୁ କରୁଛନ୍ତି, ଏକା ନା।
ହଁ
ଛି, ନା ଆପଣ ପୁରା ଜାଣିଗଲେଣି କେତେ କଣ?
ହଁ ହଁ ସେଇଟା ତ ପୁରା। ଆ ଇ ହେଇଗଲାଣି ନା, କେତେ ପିଲାଙ୍କ ପାଇଁ କେତେ କଣ କରିବାକୁ ପଡିବ। ସେଇଟା ପୁରା ହେଇଗଲାଣି ଏକ୍ସପିରିଏସ ହେଇଗଲାଣି। ସେମିତି କିଛି
କଣ ଆପଣ କରୁଛନ୍ତି ହ୍ୟାଲୋ।
ହଁ ହ୍ୟାଲୋ।
କେତେ ବର୍ଷ ହେଲାଣିି ଆପଣ କରୁଛନ୍ତି
ନା ବର୍ଷ ନହିଁ ଆମେ ଏଇ କରିଛୁ ଚାରି ପାଞ୍ଚ ମାସ ହେଲାଣି ଫେବୃୁଆରୀରୁୁ ଜଷ୍ଟ ଆରମ୍ଭ କଲୁ ଆଉ ହଁ। ଏ ଚାରି ପାଞ୍ଚ ମାସ ହେଲାଣି ଆଇଡିଆ ଥିଲା ଆଗରୁ ଆଉ ବହୁତ ଇ୍ଛା ଥିଲା କରିବି ବୋଲି କରିବୁ କରିବୁ ବୋଲି ଗୋଟେ ଥିଲା ସେଇଟା ତାପରେ ଯେମତି କୁହନ୍ତି ଇଛା ଥିଲେ ଉପାୟ ଆପେ ଆପେ ଆସେ ଯାହାଉ ଗୋଟେ ଆସିଲା ଗୋଟେ ସୁଯୋଗ ହଛି ଚାଲିଛି ଆଉ।
ପିଲାମାନଙ୍କର ବି ପୁରା ଲିଷ୍ଟ ଥିବ କିଏ କଣ ଖାଏ ନ
ହଁ ହଁ ତାଙ୍କ ପାଖ ପିଲାଙ୍କ ପାଖକୁ ମେନୁ ଲିଷ୍ଟ ଟା ଯାଉଛି ମାନେ ତାଙ୍କ ସାର୍ଙ୍କ ପାଖକୁ ଯାଉଛି ପିଲାଙ୍କ ପାଖକୁ ଯାଉନି ଆମର ସାର୍ଙ୍କ ପାଖକୁ ଯାଉଛି। ଆଉ ଯୋଉ ପିଲାଙ୍କୁ ଡାଇରେକ୍ଟ ଯୋଉ ପିଲା ଆମ ସାଙ୍ଗରେ କଣ୍ଟାକ୍ଟ ସେମାନଙ୍କ ପାଖକୁ ଡାଇକ୍ଟ ଆମେ ମେ ପଠଛୁ। ଆଉ ଯିଏ ଆମକୁ ହଷ୍ଟେଲ ଯୋଉ ଦଉଛନ୍ତି ସ ସିଏ ସ ରଖୁଛନ୍ତି ମେନୁ ଟା ସ ଦେଖୁଛନ୍ତି ସାର୍ ସେଇ ହିସାବରେ ଜାଣୁଛନ୍ତି ଯେ ଏଇ ଦିନ ଏଠ
ଏଇଟା ସୁବିଧା ଆପଣଙ୍କ ତାଙ୍କ ହିସାବରେ ସବୁ ଦିଆହେଉଛି।
ହଁ ସି ତା ତାପରେ ମଝିରେ ମଝିରେ ବି ଯୋଉଦିନ କିଛି ଗୋଟେ ଚେଞ୍ଜ କରିବାକୁ ସାର୍ କହୁଛନ୍ତି ଏଇଟା କରନ୍ତୁ ଏଇଟା କଲେ ଭଲ ହବ। ହୁଁ ଆମେ ସେଇଟା ବି କରୁଛୁ।
ଆଚ୍ଛା ଆଚ୍ଛା। ଭଲ ମୁ ଦିନେ ଦିନେ ନିଆଁ ପାଣି କଥା ସେମତି ତ କହିହବନି ଯେ ସବୁ ଦିନ ପ ହ ଦିନେ ଦିନେ ଯଦି ଟିକେ କିଛି ଗଡବ ହେଲା ସ ହୁଁ ହୁଁ ହୁଁ ଆଛା ଆଚ୍ଛା। ଏମତି ଆଉ। ଆପଣ ଷ୍ଟାର୍ଟ କରିଥିବେ ଆଗ ଆଗେ ସବୁଆଡ଼େ କହିକି ତାପରେ ଅର୍ଡ଼ର ନେଇକି କରି
ଆମେ ଫାଷ୍ଟ ମାନେ ବହୁତ ଏମିତି କରିବୁ ବୋଲି ଭାବିଥିଲୁ ତାପରେ ସେ ବହୁତ ଥର ଯାଇକରି କେତେ ହଷ୍ଟେଲରେ ବୁଝି ତାଙ୍କ ସେ ସାର୍ଙ୍କ ସାଙ୍ଗରେ ଦେଖା କରିବା ପାଇଁ ସେଠି ତାପରେ ଗୋଟେ ସାର୍ଙ୍କ ସାଙ୍ଗରେ ଜଣଙ୍କ ସାଙ୍ଗରେ କଣ୍ଟାକ୍ ଗଟ ହେଲା ଦେଖିଲୁ ସେ ସବୁଠୁ ଫାଷ୍ଟ କହିଲି ଆଉ ଏମିତି ଆମର ତ ଚାଲିଛି ଏବେ ତମେ ଯଦି କହୁଛ ଏଇଟା ତ ଭଲ ଗୋଟେ ସ୍ତ୍ରୀ ଲୋକ ମାନେ ଘରେ ବସି କରିବା କଥା ଆଉ ମୁଁ ସବୁ ପ୍ରକାର ହେଲ୍ପ କରିବି ଆଉ ତମେ ଆଗ ସକାଳ ଜଳଖିଆରୁ ଆଗ ଆରମ୍ ଆରମ୍ କର ମୁଁ ଦେଖେ ଆଗ ଜଳଖିଆ ଟା ଯଦି ଠିକ ଠାକ ହେଲା ତାହେଲେ ମୁଁ ଆଉ ଅଲଗା ସବୁ ଦେବି ତାପରେ ଆମେ ସେଇଠୁ ଆରମ୍ଭ କଲୁ ସେଇଟା ଜଳଖିଆ ର ଆରମ୍ଭ କଲୁ। ଜଳଖିଆ ଯେମିତି ତାଙ୍କର ପସନ୍ଦ ହେଲା ପିଲାମାନାନଙ୍କର ସାର୍ଙ୍କର ସେଠି ତାପରେ
ଅଲଗା ଦେଲେ ଆଉ ଖରାପ ହେ ରାତି ପାଇଁ ଆଛ ହ ଭଲ। କିନ୍ତୁ ଖାଲି ବସିବାଠୁ ଭଲ କିଛି ନା କିଛି କରିବାଟା ଭଲ ତାପରେ କିଛିଟା ଏକ୍ସଟ୍ରା ବି ତ ଆସିବ। ନକମ ଥିରେ ଯାହା ବିି ହୁ ପାଉନି ନିଜ ଖର୍ଚ। ତଛି ଦିବନ
ହେଇଛ ତ ପିଲାଙ୍କର ବି ଘର ଖର୍ଚ୍ଚ ଟା ଚଳି ଯାଉଛି ନା ଏପଟେ ହଁ। ଖାଇବା ପିଇବା ପିଲାଙ୍କର ବି ସେ ମାନେ ସେଇଟା ଆଉ ଆମେ ମୁଁ ଯେତେବେଳେ ଫୁଲ ଟାଇ।
କ୍ୟାଣ୍ଟିନ ରେ ରହୁଛି ଆଉ ଘରେ ଆସିକରି ନା ନା ନା ନା ନା ନା ନା। ସେଇଥିରେ ହେଉଛି ସବୁ ଆଉ।
ହଁ।
ଙ୍କୁବି ନୂଆ ନୂଆ ମାନେ ଅଲଗା ଅଲଗା ଜିନିଷ ମିଳୁଛି।
ହଁ ହଁ ହଁ ପିଲା ପିଲା ଖାଇ ଖାଇକିରି ଆଉ ତାଙ୍କୁ ବୋ। ଭଲ ଲାଗିଲାଣି ଆଉ ଖାଉନାହାନ୍ତି ମୋ ପୁଅ ତ ଆଉ ଟୋଟାଲି ମାନେ ଆଉ ଫାଷ୍ଟ ଫାଷ୍ଟ ବହୁତ ଖୁସି ହୋଉଥିଲା ମାମା କାଲି କଣ ହବ ତାପରେ କାଲି କଣ ହବ ଏମିତି ସବୁ ପଚାରିଥିଲେ। ଆଉ ଏବେ ଆଉ ଖାଇ ଖାଇ ସବୁବେଳେ ସେଇ ଜିନିଷ ସବୁ ଚେଞ୍ଜ ହେଇକିରି।
ଯୋଉଟା ଇଛା ହଉିବଥିବ। ଖଇଁ ତାର ଟିକେ ଆଳୁଚପ ଟା ପସନ୍ଦ ପୁଅର ସିଏ କଣ କର ଆଳୁଚପ ଆମର ଗୁରୁବାର ଆଳୁ ଚପ ହୁଏ ବିନା ପିଆଜ ରସୁଣରେ ସିଏ ସବୁବେଳେ ପଚାର।
କୋଉ ଦିନ ଗୁରୁବାର ହବ ଆଳୁ ଚପ ଖାଇବ ଆଳୁପ ଟିକ ଖାଇବ ଆଜି ଦହି ବରା ହେଇଚି କହିଲା ନା ଛତୁ।
ଛତୁଆ ପିଇଲା କହିଲା ମୁ ଖାଇବିନି ତା ପସନ୍ଦ ହେଲେ ତାର ଖାଇବ ନହେଲେ ନାଇଁ। ଝିଅ ଗଲାଣି ସ୍କୁଲ ନା।
ହଁ ଝିଅ ଛଅଟା ରୁ ପଳେଇଲାଣି ଆଉ ସିଏ ବି ଖାଇକିରି ଗହିଲାନି ମୋର ଛଅଟା ବେଳକୁ ସରିଯାଇଥିଲା ପ୍ୟାକିଂ କରୁଥିଲି ମୁଁ କହିଲି ତୁ ଟିକେ ଖାଇ ଦେଇେଇଛା ସେ କହିଲା ନା ସିଏ ସେଠି ଯାଇକିରି ଖାଏ ତାଙ୍କର ହଷ୍ଟେଲ ରେ ତାଙ୍କର ସେଠି କଲେଜରେ ଖାଆନ୍ତି ତ ସକାଳେ। ଜଳଖିଆ ସେଠି ଯାଇକିରି ଖାଏ ସିଏ ତାର ନା ମୁଁ ଖାଇବିନି ଖାଇଲାନି ସିଏ ବି ସେମିତି ପଳେଇଲା।
ହୋଉ ମୁଁ ପୁଣି କରିବି କେତେ କେତେବେଳେ କଥା ହବା ଆଉ ର।